କଣ କରୁଛନ୍ତି?
କଣ କରିବି ଏଇଠି ବାସ୍ ବୁଲୁଥିଲି ବାହାରେ ଗରମ ଲାଗୁଛି ନା ସେଇଥିପାଇଁ।
ଓହୋ ଆଉ ତମ ଆଡେ ବର୍ଷା ହେଲାଣି।
ତମେ।
ମୁଁ କହିଲି ତମ ଆଡେ ବର୍ଷା ହେଲାଣି।
ନାଇଁ ମୁଁ ବର୍ଷା ହେଇନି ମାନେ ଖରା ହଉଚି ଜୋରରେ ବହୁତ ଜୋରରେ। ବର୍ଷା ହେଇନି।
ଗରମ କେମିତି?
ଗରମ ହଁ ଗରମ ଜୋରରେ ହଉଛି କାହିଁକିନା ଏକଜାମ ଆମର ଥିଲା ନା। ତ କ୍ଲାସରେେ ଆମେ ବସିଥିଲୁ ଏତେ ଗରମ ଲାଗୁଥିଲା ଯେ ମାନେ। ଝାଳ ପୁରା ବୋହୁଥିଲା।
ହୁଁ ହୁଁ ଆମର ବି ଏକଜାମ। ଥିଲା ଆଉ ଆମେ ଯାଇଲୁ ଏକଜାମ ଦବା ପାଇଁ ଆମର କାଲି ଏକଜାମ ଥିଲା। ଆଉ ଆମେ ଏକଜାମ ଦବା ପାଇଁ ଯାଇଲୁ ନା। ତ ସେ ଯୋଉଠୁ ଏତେ ଗରମ ଏତେ ଗରମ ତ ଲାଗୁଥିଲା ବାହାରେ କି ତ କ୍ଲାସ ରୁମରେ ବସିଲା ପରେ ଫ୍ୟନ୍ ସବୁ ଚାଲୁଥିଲା ତ। ତା ଆଉ କାହିଁ ଗରମ ଲାଗିଲାନି ଭଲ ଥିଲା ଏକଜାମ ତମର କେମିତି ଗଲା।
ନାଇଁ ମାନେ ହଁ ଗରମ ଏତେ ଲାଗୁନି। ଫ୍ୟାନ ପାଇଁ କିନ୍ତୁ କଣ କହିଲେ ମାନେ ଗୁଳଗୁଳି ବହୁତ ହଉଛି ନା। ତାପରେ ଖରାପ ବି ହଉଥିଲା ସେତେବେଳେ ଜୋରରେ ଏଗାରଟା ଠେଇ। ତ ଫ୍ୟାନ ଏତେ ଭଲ ସେ ଚାଲୁନଥିଲା ତ ସେଇଥିପାଇଁ ବହୁତ ଝାଳ ବୋଉଥିଲା ବି ଗରମ। ଜୋର ଲାଗୁଥିଲା।
ଉଁ ହୁଁ ଆଉ ତମ ଆଜି ଦିପରେ କଣ ଖିଆପିଆ ହେଇଥିଲା।
ଆଜି ଦି ପହରେ ଭାତ ଭାତ ଡାଲି ତାପରେ ଭଜା ହେଇଥିଲା ଏମିତି କାକୁଡି ସାଲାଡ ଏଣୁତେଣୁ ସବୁ। କରିକି ଖାଇଥିଲୁ।
ଓହୋ ଆମର ଆମର ଆଜି ହେଲା ଭାତ, ଡାଲି ଆଉ ଗୋଟେ ସବୁ ରଙ୍ଗ ଉଁ ପରିବା ପଡି ଗୁଡେ ଘାଣ୍ଟ ହେଇଥିଲା। ଆଉ ଖଟା ହେଇଥିଲା ଆଳୁ ଚଖା ହେଇଥିଲା। ଆ ଆଉ ସାଲାଡ ହେଇଥିଲା ଆମ ଟିକେ ଆଜି ଅ ଅଧିକ ଟାଇପର ଆଇଟମ୍ ହେଇଥିଲା ତ ଆଉ ଆମେ ଆଜି ସବୁ ମି ଶିକି ଆଜି ବସିକି ସାଙ୍ଗସଥି ମିଶିକି ଖାଉଥୁଲୁ ଆଉ।
ଓହୋ ତମେ କଣ ଏବେ ପଢୁଛ ମାନେ କଣ ପଢୁଛ ଏବେ?
ଉଁ ମୁଁ ଏବେ ପଢୁଚି ଗ୍ରାଜୁଏସନ କରୁଚି ଆଉ ଦେଖାଯାଉ ଆଗକୁ କଣ ହୋଉଚି ଆଉ ତମେ?
ହଁ ମୁଁ ବି ସେଇ ଗ୍ରାଜୁଏସନ କରୁଚି ବି କମ୍ ମୋର କମର୍ସରେ କରୁଚି। ସିଏ କରୁଚି ଆଗକୁ କଣ ମୋର ଅଛି ତ କିଛି ବ୍ୟାଙ୍କିଙ୍ଗ ପାଇଁ ଇଏ କରିବ ପାଇଁ ତ କଣ ହୋଉଚି ଆଗକୁ ଦେଖିବା ମେନ୍ ହୋଉଚି ଏଗଜାମ ସେମିଷ୍ଟାରଗୁରାକ ଭଲ ହେଲେ ସବୁ ଭଲ ହ ବ ଆଉ ସେଇଥିପାଇଁ ସବୁ ପାଠ ପଢାପଢି ଚାଲିଚି ଆଉ ଆଉ କଣ କ
ତ ଆମେ ଆଜି ଗୋଟେ କୋଶ୍ଚିନ ପ ଥିଲା ଆମର ଆଜି ଗୋଟେ କାଲି ଗୋଟେ କୋଶ୍ଚନ ପଢଥିଲା ଲ ଲକ୍ଷ୍ମୀ ପୁରାଣ ଉପରେ ତ ମୁଁ ଏମିତି ଡେ କ୍ରାଇବ୍ କରିକି ଲେଖିଲି କି ଲକ୍ଷ୍ମୀ ପୁରାଣ ଉପରେ ମାନେ ମାଣବସା ଗୁରୁବାରରେ ପଡେ ଆଉ ଲକ୍ଷ୍ମୀଙ୍କୁ ପୂଜା କରା ଯେ ଲକ୍ଷ୍ମୀ ଚଣ୍ଡାଲୁଣୀଙ୍କ ଘରକୁ ଯାଇଥିଲେ ଶ୍ରୀ ଜଗନ୍ନାଥ ତାଙ୍କୁ କେମିତି ଏ କହିଥିଲେ ବଳଭଦ୍ର ବଳ ବଳଭଦ୍ର ଭାଇ ତାଙ୍କୁ କେମିତି ଜଗନ୍ନାଥଙ୍କୁ କହିଥିଲେ ସବୁ କଥା ପୁରା ଡେସକ୍ରାଇବ କରିକି ଲେଖିଲି ଲେଖିଲା ପରେ ତିନି ଚାରି ପେଜଟା ରଖିଚି ଲେଖିନି ଲକ୍ଷ୍ମୀଙ୍କ ଓପରେ ଦେଖାଯାଉ କଣ ହବ ଆଉ ତମର?
ଅହଁ ନାଇଁ ଆମର ସେଇ ଆମର ଆକାଉଣ୍ଟିଂ ଥିଲା ନା ତ ଆକାଉଣ୍ଟିିଂରେ ବି ମାନେ କୋଶ୍ଚିନ୍ ବି ବୋହୁତ ମାନେ ଟ୍ରିକି ଟାଇପର ପଡିଥିଲା ଆଉ ତା ଭିତରୁ ଆମେ ପଢ଼ିକି ଯାଇଥିଲୁ କିନ୍ତୁ ଏମତି ତ କି କୋଶ୍ଚିନ ମାନେ ବୁଲେଇ ମାକେଇ ଦେଇଥିଲା ନା ତ ସେ ଠି ଆମେ ଦେଖିକି ମାନେ ଆକାଉଣ୍ଟିଙ୍ଗ ବିଷୟରେ କିଛି ଲେଖିଲୁ ଆଉ ଏମତି‌ ହେଇଁକି ଲେଖିଲୁ ତିନି ଘଣ୍ଟା ପାଇଁ ଥିଲା ନା।
ହଁ।
ହଁ ଯାହାହେଲେ ତାକୁ ଲେଖିବାକୁ ପଡିବ ଡେସକ୍ରାଇବ କରିକି ଏକ୍ସପ୍ଲେନ କରିବାକୁ ପଡିବ ଯୋଉ ଜିନିଷ ବି ଯାହା ବିଷୟରେ ବି ଲେଖିବୁ ନା। ତାକୁ ଏକ୍ସପ୍ଲେନ କରିବାକୁ ପଡିବ ନହେଲେ ଫୁଣି ମାର୍କ କେମିତି ମିଳିବ।
ଓହୋ। ଆଉ ତମର ଗଛ ସବୁ ଗମେ ଲଗା ଗଛ ତମ ଗଛ ଲଗେଇତେ ପାଇଁ ଭଲ ଲାଗେ?
ହଁ ମତେ ଗଛ ଲାଗବାକୁ ବୋହୁତ ଭଲ ଲାଗେ ମୁଁ ଯେତେବେଳେ ଛୋଟ ଥିଲି ଯେତେବେଳେ ମାନେ ଛୋଟ ମାନେ ଟେନ୍ଥରେ ନାଇନ୍ଥରେ ପଢୁଥିଲି ମୁଁ ବି ଯେତେ ପ ମାନେ ବୋହୁତ ଛୋଟ ଥିଲି ମୋର ଏଜର ଉଁ ଯେତେବେଳେୋର ମୋ ଦଶ ବର୍ଷ ହେଇଁଥିଲା ତ ସେ ତଳଠୁ ନା ମୁଁ ମୋ ଜିବ ମୋ ଜନ୍ମଦିନ ଯୋଉ ଦିନ ଥାଏ ସେଦିନ ମୁଁ ଗୋଟେ ଗୋଟେ ଗଛ ଲଗାଏ ଆଉ ସେ ମୁଁ ଗୋଟେ ବୋହୁତ ପୂର୍ବରୁ ଗୋଟେ ଗଛ ଛ ଲଗେଇଥିଲି ଆମ୍ବ ଗଛ ଏବେ ସେ ଗଛରେ ଆମ୍ବ ହୋଉଛି। ତାକୁ ଖାଇବାକୁ ବି ବୋହୁତ ଟେଷ୍ଟ ଅଛି ସିଏ ବି।
ଓହୋ। ମୁଁ ବି ଗଛ ଲଗାଏ କଁ କଥା ଆମ ଗାଁରେ ମୁଁ ଗଛ ଲଗାଏ ଆମ ଘର ଯେତିକି ଯାଉ ସେଇଟାକି ପନିପରିବା ଆଉ ଫୁଲମୂଳ ଫୁଲ ଫୁଲ ଗଛ ଲଗେଇବା ପାଇଁ ବହୁତ ବଢିଆ ଲାଗିବ ମୁଁ ଆମ ଘର ପଛ ପଟେ ଘର ଆ ଗେ ସବୁ ମାଟି କରିକି କୁଣ୍ଡ କିଣି ଆଣିକି ସବୁ ଗଛ ଲଗାଏ ମୁଁ କଣ କରି ଥିଲିନା ମୋର ଗୋଟେ ବଡ ଭାଇ ଅଛି ସେ ମୋଠୁ ଦି ବର୍ଷ ବଡ ହେଲା ଆମେ ହେତେବେଳେ ସ୍କୁଲରେ ପଢୁଥିଲୁ ଛୋଟ ନେଇକି ଯାଇଛି ପୋଳା ଗ ଛ ସବୁ ଆଠୁ ଆମ୍ବ ଗଛ, ନଡିଆ ଗଛ ଏମିତି ତ ପୁଳା ଗଛ ସବୁ ନେଇକି କଁ କର କିଛି ନା ରାସ୍ତାରେ ସବୁ ନେଇକି ଲାଇନ କରି ଲଗେଇ ଦେଇଛି କିଛି ଲାଇନ କରି ଲଗେଇ ଦେଇଚି କଣ ହେଲା କଣନା ସିଏ ଶ୍ କାଲି ସକାଳୁ ମୁଁ ଗଲାଳୁ ପାଣି ଦବା ପାଇଁ ଆଉ କୁ ସେ ଗଛ ନାଇଁ ମୁଁ ଯେମିତି ପଚାରିଲି ସେ ପାଖପାଖିଆ ଲୋକଙ୍କୁ ଗଛ ମୁଁ ନଗେଇଥିଲି କୁଆଡେ ଗଲା କଣ ହେଲା ମତେ କହୁଚନ୍ତି ସେ ଆଉ ଅଛି ସେ ଗଛ ସବୁ ଗାଈ, ଛେଳି ସବୁ ଚୋବେଇ ଦେଇ କଁ କହିବି କୁହ ତ ଏତେ ପରିଶ୍ରମ କରି ଲଗେଇଥିଲି ହୁଁ ପି ପିଲା ବେଳେ ଏଇ ଛୋଟିଆ ଛୋଟିଆ କଥା ବି ଭାରି କାନ୍ଧ ଲାଗେ
ହଁ ଯୋଉଟା ବି କରିଥିବ ସେଇଟା ନହଲେ ଓବିଅସ୍ ଲି ମାନେ ଦୁଃଖ ଲାଗିବ କି ଏଇଟା କଁ ପାଇଁ ହେଲାନି ଛୋଟ ଥିଲୁ ନା ଯୋଉ ଜିନିଷ ନହେଲା ଗୋଟେ ଚକଲେଟ ବି ଯଦି କିଏ ଖଣ୍ଡେ ଖାଇ ନଉଥିଲା ମାନେ ଏତେ କାନ୍ଦ ଲାଗୁଥିଲା ବାଡିଆ ବାଡି ଭାଇ ଭଉଣୀଙ୍କ ଭିତରେ ମୋର ଗୋଟେ ଭାଇ ଅଛି ନା ସିଏ ସବୁବେଳେ ମାନେ ମୋ ସହିତ ଲାଗିବ ସିଏ ଦଶମରେ ପଢୁଚି ଛୋଟ ହେଇକି ବି ସେ ମତେ ଲାଗିବ ମତେ ବାଡେଇବ ଆଉ କଳି ଝଗଡା ଦିନୁକୁ ରାତି ଯାଏ ସବୁବେଳେ ଆମର ହବ ମମି ପାଟିକରେ ମମି କୁହେ କାଇଁ ସେ ଏ
ହ
ବସି ରହୁଚି କିଛି ମାନେ ହେଲେ ପର୍ବପର୍ବ ତ ସେତବେଳେ ମୁଁ ହେତଲେ ତା ଫୋନରେ ଲାଗିବ ଆଉ ମୋ ସବୁ ଇୟରବଡସ ଗୁରାକରେ ବି ଲାଗିବ ତାକୁ ଲଗିକି ସବୁ ଭାଙ୍ଗିଦବ। ସେଥିପାଇଁ ମୁଁ ଆଉ ଆମ ଦି ଜଣ ଭିତରେ ଝଗଡା ହୁଏ ଆଉ ମମି ସେଥିପାଇଁ ବହୁତ କାଇଁ ତମେ ଦି ଜଣ ଏମିତି ହଉଚ
ହଁ
କାଇଁ ଲାଗୁଚ ଏମତି
ହୁଁ ହୁଁ ଆଉ ଆମର ଗାଁ ରେ ଆମେ ତ ଏବେ ହଷ୍ଟେଲରେ ଅଛୁ ମୁଁ ଯେବେ ଗାଁକୁ ଯିବି ଏବେତ ସବୁ ଖଜୁରୀ ସିଜିନ ଅଛି ନା ଆମ ଗାଁ ମାନଙ୍କରେ ବହୁତ ଖଜରି ଗଛ ହୁଏ। ଜାମୁ କୋଳି ଗଛ ମାନେ ଗାଁ ପିଲା ମାନେ ଦିପରେ କଁ କରନ୍ତି କନା ନ ଶୋଇକି ଗୋଟେ ଗୋଟେ ବାଡି ନେଇକି ଯାଇଥିବେ ବାଡି ନେଇକି ଆ ବାଡିରେ ତା ବାଡିରେ ବିଲରେ ବିଲ କଣ ଜାଣିଚନ୍ତି ତ
ହଁ ହଁ ମୁଁ ପା ଗାଁରେ ରୁହେ ମୁଁ ଜାଣିଚି ଆମର ବିଲରେ ବି ଚାଷ ହୁଏ ସବୁ
ହଁ ସେଇ ହଁ ସେ ବିଲ ଆଡକୁ ଯିବେ ଦିପହରେ ଜମା ଶୋଇବେନି ଭାରି ବଦମାସି ହେବେ। ପାଇକି ସବୁ ଖଜୁରି ସବୁ ଆଖୁ ସାଖୁ ସବୁ ଏମିତି ତୋଳିବେ ଦେଖେ ଆମ ଗାଁରେ ଗୋଟେ ବୁଢାଟେ ଥିବ ତା ବାଡିରେ ପସିଯିବେ ଗୁଡେଇବ ଧରିକି ପିଟିବା ପାଇଁ ବହୁତ୍ ମଜା ଲାଗେ କିନ୍ତୁ ଗାଁରେ ରହିଲେ ସେ ସବୁ ଜିନିଷ ଦେଖିକି ଏବେ ଟାଉନରେ କାହିଁ ସେ କିଛି ନାଇଁ
ହଁ ଟାଉନରେ କଣ ଟାଉନରେ ଖାଲି ଘର ଦେଖିବ ଖାଲି ଯେତେ ବଡ ବଡ- - କୋଠା ନହେଲେ ଆଉ କିଛି ନାହିଁ ଗାଁ ରେ ସେ ଯୋଉ ସୁନ୍ଦର ପରିବେଶ। ସବୁ ଗଛ ପତ୍ର ତାପରେ ସବୁ ପଶୁ ଗାଈ ସମସ୍ତେ ଯୋଉ ଥାଆନ୍ତି। ସେମାନଙ୍କ ଇଏ ସିଏ ଅଲଗା ପ୍ରକାର ସକାଳ ଉଠୁ ଉଠୁ ସେ ଯୋଉ ଦୃଶ୍ୟ ଥାଏ। ଆକାଶର ସିଏ ଅଲଗା ପ୍ରକାର ଇଏ ଥୋଡି ନା ସେଟା ସହରରେ ମିଳିବ। ଆଉ ଏଠି ତ ଖାଲି ଘର ସବୁ ଗଛ କାଟିଦେଇ ମାନେ ଏତେ ଗଛ ଏଠି କାଟି କାଟୁଛନ୍ତି ଯେ ମାନେ ଗରମ ଏଠି ଏତେ ହଉଛି କେବଳ ଗଛ କାଟିବା ପାଇଁ ମାନେ ଏତେ ଜୋରେ ଗରମ ହଉଚି ଏଠି ମାନେ ଝାଳ ତ ଝାଳ ବହଉଛି ବହଉଛି ଏତେଜୋରରେ ଗୁଳଗୁଳି ହଉଛି ନା ବହୁତ ଇଏ ଲାଗୁଛି ମାନେ ବହୁତ ମାନେ ଚିଡ଼ଚିଡା ବି ଲାଗୁଛି କି କେତେ ଗରମ ହଉଛି କଣ ପାଇଁ ଯେତେ ଗାଧେଇଲେପି ଥରେ ଦି ଥରେ ବି ଗାଧେଇଲେ ବି ମାନେ ମନ ଇଏ ହଉନି ମାନେ ଏତେ ଗରମ ଲାଗୁଛି ଝାଳ ବହୁଉଛି।
ସେଇଆପା ଆମ ହଷ୍ଟେଲରେ କଣ ହେଉଛି ଜାଣିଛ ଆମ ହଷ୍ଟେଲରେ ଜମାରୁ ଏତେ ଇଚ୍ଛା ନାହିଁ। ଖାଲି କିନ୍ତୁ ଏଇ ଯେ ସାଙ୍ଗସାଥି ଆମେ ସବୁ ମିଶି ଯାଇଛୁ ବୋଲି ଜମା ଗୋଟେ ଗୋଟେ ମାୟା ଟାଇପର ଲାଗିଛି ଜମା ଛାଡିକି ଯିବାକୁ ଇଚ୍ଛା ହଉନି ଆଉ ସେ ଗରମ ସବୁଥିରେ ପ୍ରୋବ୍ଲେମ୍ ଗରମ ଖାଇବା ପାଣି ସବୁ ଆଡ଼ଜେଷ୍ଟ କରିକି ରହିଥା। ପଢୁଛି କେହି ସାଙ୍ଗସାଥି ଅଛନ୍ତି ବୋଲି ଯାଇତେ ଈଛି। ଇଛା ହଉନି ଆ ସାଙ୍ଗେ ସାଥି ବହୁତ ମଜା କରୁ ସମସ୍ତେ ମିସିଙ୍ଗି। ଆଉ ମୋ ସାଙ୍ଗ ସମତା ଫେମିନା। ଆଉ ସିମରନ୍ ହନି ବଷ୍ଣ ବୈଣବୀ ସିନୁ ଆମେ ସବୁ ସାଙ୍ଗ ହେଇକି ଆମେ ସବୁ ମିଶିକି ରହୁ ଖାଇବା ବି ସେୟାର କରି ଖାଉ। ସବୁ କିଛି ଆମେ ବୁଲିବା ପାଇଁ ବି ପ୍ଲାନିଂ କରୁଛୁ ଏକ୍ଜାମ ସରିଲା ପରେ ଆମେ ସବୁ ମିଶିକି ବୁଲି ପ୍ଲାନିଂ କରୁଛୁ ବହୁତ ସାରା ମଜା କରିବୁ ବୋଲି ଭାବିଛୁ, ଆଉ ତମ ହଷ୍ଟେଲ ପିଲାମାନେ
ହଁ ହଁ ମୋର ବି ସେମିତି ବହୁତ ସାଙ୍ଗ ଅ ଆମେ ବି ବହୁତ ପ୍ଲାନ୍ କରୁଛୁ କି ଆମେ ଆମର ବି ଏକ୍ଜାମ ଚାଲିଛି ନା ତ ଆମେ ବି ସବୁ ପ୍ଲାନ୍ କରିଚୁ କି ଆଗକୁ କୁଆଡେ ବୁଲିବାକୁ ଯିବା ପାଇଁ ଆମର ବହୁତ ଇଚ୍ଛା କି ଏଠି ଲିଙ୍ଗରାଜ ମନ୍ଦିର ଅଛି ନା ଯିବା ପାଇଁ ଆ ତ ତ ସେଇଠି ଆମେ ଯିବୁ ବୋଲି ଆମର ବହୁତ ଇଛା ତ ଆମେ ଭାବିଛୁ ଯିବୁ ବୋଲି କିନ୍ତୁ ଏପର୍ଯ୍ୟନ୍ତ
ହ
କିନ୍ତୁ ଏତିକି ଅଛୁ କି ଆମର ବହୁତ ଇଛା ଯିବା ପାଇଁ ଏକ୍ଜାମ ସରିଲା ପରେ ଆଉ ବୁଲିବା ଯିବାକୁ ପଡିବ। କାରଣ ବୁଲିଲେ ହିଁ ଭଲ ଲାଗିବ ମୁ-ମାନେ ମନକୁ ଟିକେ ଭଲ ଲାଗିବ। ଆଉ ସବୁବେଳେ ଗୋଟେ ରୁମ ଭିତରେ ପଶି ପଶି କେତେ ରହିବ। ଏ ଏତେ ମାନେ ପଶି ପଶି ରହନ୍ତି ଯେ ଛିଦା ଲାଗୁଛି କି ଆରେ ୟାର କୁଆଡେ ପଳେଇବୁ କୋଉଠି କଣ ପଳେଇବୁ ମାନେ ଏମିତି
ଆଚ୍ଛା ଆଚ୍ଛା ଆଉ
ଆଉ କଣ ଏମିତି ଆଉ ଚାଲିଛି ଆଉ ଏବେ ତ ପାଠ ପଢା ଏଇନେ ପାଠ ପଢାକୁ ବେଶୀ ଧ୍ୟାନ ଦବାକୁ ପଡିବ।
ଆଉ ଆମେ ବି ଭାବିଛୁ ଏକ୍ଜାମ ସରିଲା ପରେ ସବୁ ପ୍ଲାନିଙ୍ଗ କରୁଛୁ ଯିବା ବୋଲି ଲିଙ୍ଗରାଜ ମନ୍ଦିର ଯିବା ବୁଲି। ଆଉ ଭାବିଛୁ ଏକମ୍ର ବନ ସାଇଡ ଆଡକୁ ଯିବୁ ଫଟୋ ସୁଟ କରିବୁ। ଆଉ ଗୁପଚୁପ ଆଇସ୍କ୍ରିମ୍ ସବୁ ଖାଇବୁ। ଏଞ୍ଜୟ କରିକି ଆସିବୁ ଏକ୍ଜାମ ସରିଗଲା ନା। ସେଥିପାଇଁ ଗୋଟେ ଫ୍ରେସ୍ ଲାଗିବ ବୁଲି ଆସିଲେ ପୁଣି କେତେବେଳେ ପୁଣି ଏଜାମ ଷ୍ଟାର୍ଟ ହେଇଯିବ। ଟେନାଲ ପାଇଁ ଜଣା ନାଇଁ। ପୁଣି ଜେଝା କାମ ତ ଜେଝା ବେ ତ ହଷ୍ଟେଲରେ ଛୁଟି ପଡି ହଉଥିବ ସବୁ ପିଲା ପଳେଇ ହଉଥିବେ ଆଉ ହ- - ତେଲ ବି ତ ଏମିତି ହଉଚି। ଗରମ ବହୁତ ଜଷ ଲାଗୁଚି। ଆଉ ବର୍ଷା କେବେ ହବ କେଜାଣି ତାର ବି ଠିକି ନାହିଁ? ଏମିତି ଯାହା କରିକି ରହୁଚୁ ଜାଣିଚୁ। ଶୀତ ଦିନେକୁବି ବି ଶୀତ ଦିନେ ବି ଆମକୁ ନା ଭାରି ଗରମ ଲାଗେ ଜାଣିଚ। ଆମେ ସ୍ଵେଟର ବଗେରା ବି କିଛି ନ ପିନ୍ଧିକି ସମିତିଆ ରହଚୁ ଜାଣିଚ।
ହଁ ବା ଆମ ହଷ୍ଟେଲ ବି ସେମିତି ମାନେ ମୋ ସାଙ୍ଗ ମାନେ ସମସ୍ତେମତି ଏତେ ଗରମ ଲାଗି ସେମାନେ ସବୁ ହାତ ପିନ୍ଧନ୍ତି। କିନ୍ତୁ ମତେ ଅ - - ର୍ଡ ଲାଗେ ବୋଲି ଲାଗେ ବୋଲି ମୁଁ ପିନ୍ଧେନି କିନ୍ତୁ ମାନେ ମୋ ସାଙ୍ଗ ପିନ୍ଧନ୍ତି କାର ନା- - ଏତେ ଗରମ ହେଉଚି ନା ସେଇଥିପାଇଁ। ହଉ ମୁଁ ରଖୁଛି ମୋ ଟିକେ ସାଙ୍ଗ ଡାକିଲାାନି ତ ମୁଁ ଯିବି।
ଅଁ ହଁ ମୁଁ ବି ଯାଉଛି ସନ୍ଧ୍ୟାାରେ ବି ରଖୁଛି ତାହେଲେ।
ହଉ, ହଉ ନମସ୍କାର।